ହାଲୋ ସାର୍ ନମସ୍କାର।
ଆଜ୍ଞା ନମସ୍କାର ଆ ବର୍ତ୍ତମାନ ଆ ବର୍ତ୍ତମାନ ସମୟରେ ହାଲୋ।
ହଁ ହାଲୋ ହଁ ଶୁଭାଯାଉଛି।
ହଁ ମ୍ୟାଡ଼ାମ ବର୍ତ୍ତମାନ ସମୟରେ ଏ ଯେହେତୁ ଓ ମନୁଷ୍ୟ ବ୍ୟସ୍ତବକୂଳ ଜୀବନ ଅତିବାହିତ କରେ। ସେ ସମୟରେ ସିଏ ସୁବିଧା ହବ ବୋଲି କଣ କରେ ନା ଅଜାଣତରେ ନା ଜାଣ ରେ ମୋ ପୁଅ ମୋ ଝିଅ ମ ମେ ଡିଷ୍ଟବ୍ର ନ କରନ୍ତୁ କି ମୋ ଭାଇ ମୋତେ ଡିଷ୍ଟବ୍ର ବୋଲି ସେ ନିଜ ଫୋନ୍ ଟାକୁ ଦେଇଦେଇ ନିଜ କାମରେ ଲିପ୍ତ ରହେ।
ଏତ ଆ ଆ ପରେ କଣ ହୁଏ କମ ଦେଖ। ତ ଏ ତାର ତାର କୁପ୍ରଭାବ ପାରେ ଆପଣ କିଏ କହି
ହାଲୋ
ହଁ ମ୍ୟାଡ଼ାମ କୁହନ୍ତୁ
ହଁ ମତେ ଟିକେ ଶୁଭା ଗଲନି ହଁ ଏବେ ଶୋଭ ଯାଉଛି।
ହଁ ହଁ ଆଉଥରେ ଆଉଥରେ ପଚାରିବି କି?
ହଁ ଆଉ ଥରେ କୁହନ୍ତୁ।
ହଁ ହଁ ଯେହେତୁ ଏବେ ଛୋଟ ପିଲାମାନେ ଏ ସବୁ କାମରେ ବାପାଙ୍କୁ ପ୍ରାୟ କରନ୍ତି ଏଇଟା ସେଇଟା। ଆ କଣ ତାଙ୍କର ଯାହା ଡିମାଣ୍ଡ ଥାଏ ସେ କହନ୍ତି। ଆଉ ସେ ସମୟରେ କଣ ହୁଏ କି ଏ ଯେତେବେଳେ ବାପା କୌଣସି ଜିନିଷ କାମ କରୁ ତ ତାଙ୍କୁ ଟିକେ ଡିଷ୍ଟର୍ବ ଲାଗେ ତେଣୁକରି ସେମାନେ ଫୋନ ଦେଇ ଦିଅନ୍ତି। ତୁ ଫୋନ ଦେଖେ ମୁଁ ମୋ କାମ କରିବି ତାପରେ ତୋ କଥାଟା ବୁଝିବି।
ହଁ।
ନିଶ୍ଚିତ କ୍ଷତି ହୁଏ କିନ୍ତୁ ଏ ଜିନିଷକୁ
କ୍ଷତି ହୁଏ।
ହଁ ଏ ଜିନିଷକୁ କେମିତି ଆମେ କମେଇ ପାରିବା ଆଉ ଆଗକୁ ଏ ଏ ଏ ଉପରେ କେମିତି ମାନେ ଛୋଟ ଛୁଆ ଗୁଡା ଅ ଅସୁବିଧାର ସମ୍ମୁଖୀନ ହେବେ ନାହିଁ ଟିକେ କୁହନ୍ତୁ।
ଆମେ ବି କେମିତି କମେଇ ପାରିବା ଆମେ ଆମେ ଏବେ ବହ ମା କଣ କରୁଛେ ନା ଛୁଆ ମାନଙ୍କୁ ମାନେ ଛୋଟ ଛୁଆ ମାନେ ଆମେ ଆଗ କଣ କରୁଥିଲେ ପାରା ଦେଖେ କାଉ ଦେଖେ କହି ମାନେ ଭାତ ଖୁଆଉଥିଲେ ଛୋଟ ଛୁଆ ମାନଙ୍କୁ। ଏବେ କଣ ହଉଛି ଛୋଟ ଛୁ ଛୁଆ ମାନେ ବି ଏବେ ଟେକ୍ନୋଲୋଜି ଯୁଗ ନା ତାଙ୍କର ବି ମାଇଣ୍ଡ ପୁରା ପ୍ରଖର ଗତିରେ ଚାଲୁଛି। ସେମାନେ ମୋବାଇଲ କଣ ବି ଜାଣୁଛନ୍ତି ଶବ୍ଦ ହେଲେ ସେ ମୋବାଇଲ କୁ ଅନଉଛନ୍ତି ଦେଖୁଛନ୍ତି। ଆଁ ତାକୁ ଦେଖିକି ହସୁଛନ୍ତି ହଁ। ଆମେ କଣ ସୁବିଧା ହବ ବୋଲି ଆମେ ଛୁଆଙ୍କୁ ଫୋନ ଦେଖ ଗୋଟେ କାର୍ଟୁନ ଲଗେଇଦେଲେ ନା ଗପ ଗୋଟେ ଲଗେଇଦେଲେ ତାକୁ ଭାତ ଖୁଆଇଦେଲେ ତା ସହିତ ସବୁଦିନ ଆମେ କଲେ। ତା ସହିତ ସବୁଦିନ ଅଭ୍ୟାସ ରେ ହେଇଗଲା ନା ନାଇଁ ଅଭ୍ୟାସ ହେଇଗଲା। ଆମେ ଯଦି ସେଟାକୁ ପ୍ରଥମରୁ କିଛି କିଛି ଛୋଟ ଖେଳ ନା ହଉ ନା ଏମିତି। କାଉ ବଗ ପାରା ହଉନା ଆପୁଲ ହଉ ଏତି ସବୁ ଖେଳନା ପ୍ଲାଷ୍ଟିକ ଖେଳନା ହଉ। ସେଗୁଡାକୁ ନେଇ ଆମେ ଛୁଆମାନଙ୍କୁ ଯଦ ଅଭ୍ୟାସ କରନ୍ତେ ନା ଦେଖ ଏଇଟା ହଉଛି। ସ୍କୁଲ ହାର ରଙ୍ଗ ଏମିତି ଏହା ଖାଇବାକୁ କେମିତି। ସେତାକୁ ଯେମି କହି କହି ସେଗୁଡାକୁ କରନ୍ତେ ତାହେଲେ ତାଙ୍କ ସେମିତି ଅବସ୍ଥା ହୁଅନ୍ତାନି। ସେଥିପାଇଁ ମୁଁ ତ କହିବି ସେଥିପାଇଁ ଆମେ ନିଜେ ବାପା ମାଆ ହିଁ ଦାୟୀ ଛୁଆଙ୍କର ସେମିତି ପାଇଁ ଆମେ ନିଜେ ହିଁ ଦାୟୀ। ଆମେ ସେଟା କାହାକୁ ଦୋଷ ଦେବାନି ନିଜେ ହିଁ ଦାୟୀ।
ଠିକ୍ ଠିକ୍ ଠିକ୍ ପୁରା ଅଛି ତୁମର, ଆଚ୍ଛା ଯଦି ଗୋଟେ ପିଲା ଟି ଆଉ ଗୋଟେ ପିଲା ଯଦି ଅଲରେଡି ଲିପ୍ତ ଅଛି ତାକୁ କେମିତି ଆମେ କ ମାନେ ତାକୁ କେମତି ଆମେ ଠିକ ବାଟକୁ ଆଣିପାରିବା।
ଦେଖନ୍ତୁ ଆମେ ପିଲାମାନଙ୍କୁ ଯେତେ ବାଡେଇଲେ କି ଯେତେ ଗାଳି କଲେ ବି ସେମାନେ ଜମା ଶୁଣିବେ ଆମତେ ଶୁଣିବେନି। ଆମେ ତାଙ୍କୁ ଯେତେ ଗାଳି କରିବା ଯେତେବେଳେ ସେମାନେ ସେତିକି ଆଉ ଆଉ ବଦମାସ ହେଇ ହେଇଯିବେ, ସତ ନା ମିଛ?
ହୁଁ, ନିଶ୍ଚିତ ନିଶ୍ଚିତ।
ନିଶ୍ଚିତ, ହଁ। ତାଙ୍କୁ ଆମେ କିଛି ଛୋଟ ଛୋଟ ଗପ ମାଧ୍ୟମରେ ବୁଝେଇ ପାରିବା ନା ଏଆଇ ଏଇ ଜିନିଷ ଦ୍ଵାରା କଣ ଆମର କ୍ଷତି ହଉଛି? ଛୋଟ୍ ମାନେ ଛୋଟ୍ ଛୋଟ ଛୁଆ ମାନେ ତ ବେଶୀ କଥା କହିଲେ ଶୁଣିବେନି, ତାଙ୍କୁ ସେ ତାଙ୍କୁ ସେମାନେ ବେ ଖେଳିବା ଅବସ୍ଥାରେ ଥିବେ ତାଙ୍କ ମାଇଣ୍ଡ ଯେତେବେଳେ ଭଲ ଥିବ ତାଙ୍କୁ ସେଇ ସମୟରେ ଆମେ କିଛି କିଛି ଗପ ମାଧ୍ୟମରେ ହଉ ନା କିଛି ଚିତ୍ର ମାଧ୍ୟମରେ ହଉ ତାଙ୍କୁ ଆମେ ବୁଝେଇବା ନା ଏଇ ଜିନିଷ ଟା ଆମ ପାଇଁ ଖରାପ, ଆଖି ପାଇଁ ଖରାପ, ଦେହ ପାଇଁ ଖରାପ, ହଁ। ଆମେ ତାଙ୍କୁ ସେମିତି ବୁଝେଇ ପାରିବା ତାଙ୍କୁ ସେ ଜିନିଷ ରେ ନିବୃତ୍ତ ରହିବା ପାଇଁ ଚେଷ୍ଟା କରେଇବା।
ହୁଁ ହୁଁ ହୁଁ ଆଉ ଗୋଟେ ହଁ ବଟ୍ ଆଉ ଗୋଟେ ଆଉ ଗୋଟେ ମୁଁ ଛୋଟ ଜିନିଷ କହିବି। ଆ ଯେତେବେଳେ ଆ ମୁଁ ଯେତେବେଳେ ମୁଁ ମୋ ଭଣ ମୁଁ କହେ ଭଣଜା ମୋବାଇଲ ଦେଖନି
ହଁ।
ତ ସେ ସେ ସମୟରେ କଣ ମୁଁ ନିଜେ ମୋବାଇଲ ଦେଖେନି। ମୁଁ ମୋ ନିଜେ ଆଡୁ ଅଧିକ ସମୟ ମୋବାଇଲରେ ମୋର କାମ ନ ଥାଏ ମୁଁ ଦେଖେନି। ଆଛ। ଓ କ କଣ ହଉଛି କି ମାକ୍ସିମମ୍ ମଜା କରିବାର ନାହିଁ ମୋବାଇଲ ଦେଖେ ଭଲ ନାହିଁ। କି ସବୁବେଳେ କହେ ମା ତ ଦେଖୁଛନ୍ତି ରାତିରେ। ବାପା ତ ଦେଖୁଛନ୍ତି ରାତିରେ, ଆଉ ମାମୁଁ ମତେ ମୋବାଇଲ ଦେଖେନା ବୋଲି। ତ ମୁଁ ହଁ ଆ ରେ ସତ କଥା ଆ ମାନେ ତାଙ୍କର କାମ ଥାଉ କି ଯାହା ଥାଉ ପିଲା ଦେଖିଲେ ମାନେ ସେମାନେ ବି ସେ ଜିନିଷକୁୁ ଅଭ୍ୟସ୍ତ ହେଇଯିବେ। ତ ତାକୁ ଟିକେ କନଭେଣ୍ଟ କଲାବେଲୁ ମତେ ଟିକେ ଅସୁବିଧା ହଉଛି ତ କନ୍- କଣ କରିବା ମ୍ୟାଡମ କୁହ?
ନିଶ୍ଚିତ ହଁ ସେଇଟା ବାଧ୍ୟ ଅସୁବିଧା ହବ କାରଣ ଛୋଟ ପିଲାମାନେେ ବି ଜାଣୁ ଛନ୍ତି ନା ବାପା ଦେଖୁଛନ୍ତି ତ ଵ ବାପା ଦେଖି ଦେଇ ଭାତ ଖାଉଛନ୍ତି ବାପା ଦେଖି ଦେଖି କାମ କରୁଛନ୍ତି ଛୋଟ ପିଲାମାନେ ବି ଜାଣୁଛନ୍ତି ତାଙ୍କୁ ଆମେ ଯେତେବେଳେ କହିବା ତମେ ଫୋନ ଦେଖନି ଯାଅ ସେ ପାଠ ପଢ଼ ନ ହେଲେ ଯାଇକି ବାହାରେ ଖେଳ, ସେମାନେ ଅଟୋମେଟିକ କହିବେ କାହିଁ ତମେ ତ ଫୋନ ଦେଖୁଛ ଆମେ ତ କିଛି କହୁନୁ ଆମେ ଫୋନ୍ ଦେଖିଲେ ତମେ ଗାଲି କରୁଛ ଆମକୁ ବାଧ୍ୟ ଛୁଆମାନେ କହିବେ, ହଁ। ଆମେ ସ ଆମେ ଯଦି ଚେଷ୍ଟା କରିବା ଛୁଆ ମାନ ମାନେ ଥିବା ସମୟରେ ଆମେ କେବେ ଫୋନ ଦେଖି ବାନି ତାଙ୍କ ସବୁ ସେମାନେ ଉପସ୍ଥିତ ଥିବା ସମୟରେ ଆମେ ବହି ପଢ଼ି ପାରିବା ଭଲ ଭଲ କଥା ହେଇପାରିବା, ଯେ ସେମାନେ ସେଗୁଡ଼ା ଶୁଣିକି ସେମାନେ ଗ୍ରହଣ କରିବେ ସେଇ କଥା ଗୁଡାକ। ଆମେ ସେମତି କଲେ ହିଁ ଛୁଆ ହଁ ପିଲାମାନଙ୍କର ଉନ୍ନତି ହବ, ଆମେ ପିଲାମାନେ ଥିବେ ଆମେ କାର୍ଟୁନ ଦେଖ ଖିବା ମାନେ ରିଲସ ଦେଖିବା ସଙ୍ଗ ଶୁଣିବା ଅଟୋମେଟିକ ତାଙ୍କର ବି ଇଚ୍ଛା ହବ ସେଗୁଡାକୁ କରିବା ପାଇଁ। ସେଥିପାଇଁ ଆମେ ଛୋଟ ଛୁଆ ଥିଲା ମାତ୍ରେ ଆମେ ସେଗୁଡାକୁ ଆଭୋଏଡ କରିବା ଦରକାର।
ଠିକ, ଠିକ, ଠିକ, ତ ବାପା ମା ଟିକେ କମ୍ କମ୍ପୋରମାଇଜ କରିଦେଲେ ପିଲା ବି ଠିକ ହେଇଯାଆନ୍ତେ।
ହଁ।
ତ ବାପା ମା କମ୍ପ୍ରମାଇଜ କମ୍ପ୍ରମାଇଜ କରିବା ପାଇଁ ସେମାନେ ପଛଘୁଞ୍ଚା ଦଉଛନ୍ତି।
ତ ପିଲା ପିଲାଙ୍କୁ ଆଉ ଆଉ କେମିତି କିଛି କରାଯାଇ ପାରିବନି ମତେ ଲାଗୁଛି।
ହଉ।
କାହିଁକି ନା ବାପ ମା ତାଙ୍କର ବି ଅଭ୍ୟାସ ହେଇଗଲାଣି ମୋବାଇଲ ରେ କାମ ପଢିଗଲାଣି ମୋବାଇଲ ରେ ତାଙ୍କର ଲେଖା ପଢା ସବୁଥାଏ।
ହଁ ହୁଁ। ଏବେ ଦେଖିବେ ଯୋଉ କରୋନା ଟାଇମ ରେ ଯୋଉ କରୋନା ଟାଇମ ରେ ସବୁ କ୍ଲାସ ସବୁ ବନ୍ଦ ହେଇଗଲା ନା ପିଲାମାନଙ୍କ ସବୁ ମୋବାଇଲ୍ ସରକାର କହିଲେ ପିଲାମାନଙ୍କୁ ତାଙ୍କର ପାଠ ଛଡ଼ାଯିବ, ଆଉ ତାଙ୍କ ମୋବାଇଲ ରେ ସବୁ ଅନଲାଇନ୍ କ୍ଲାସ୍ କରିବେ। ସମସ୍ତଙ୍କୁ ନିର୍ଦ୍ଦେଶ ଦିଆଗଲା ଯେତିକି ସବୁ ସ୍କୁଲ କଲେଜ ଯାହାବି ଅଛି। ପିଲାମାନେ ଘର ବସିଲେ ପାଠ କମ ସମୟ ବଢିଲେ ଅଲ ଲଗା ଜିନିଷ ବେଶୀ ସମୟ ଦେଖିଲେ, ଅଟୋମେଟିକ ତାଙ୍କର ଫୋନ ର ଅଭ୍ୟାସ୍ତ ହେଇଗଲା। ଯେ ସେମାନେ ପାଠ କମ ପଢିଲେ ହଁ ନିଶ୍ଚିତ ଭାବରେ ସେମାନେ ପାଠ ମାନେ ମୋବାଇଲ ରେ ପାଇଛନ୍ତି ମାନେ ସେମାନେ କଣ ଛାଡିଦେବେ। ଖାଲି ଏକା ପାଠ ପଢିବେ କ୍ଲାସ କ୍ଲାସ ଆ ଆଟେଣ୍ଟ କରିଦେଲେ ତାପରେ ଟିକେ ଦଶ ପନ୍ଦର ମିନିଟ୍ କ୍ଲାସ୍ କରିଦେଲେ ହେ କେତେ ବର ବର ହଉଛି ଏ ମାଷ୍ଟର ଛାଡିଦେ ତାକୁ ଅଲଗା ଜିନିଷରେ ମନ ଦେଇଦେଲେ, ଯାହା ଦ୍ଵାରା କି ସେମାନେ ପୁରା ଫୋନ ରେ ପୁରା ବ୍ୟସ୍ତ ହେଇଗଲେ, ତାଙ୍କୁ ଯଦି ଆମେ କହିବା ବାବୁ ରେ ଫୋନ ଟା ଦେ ମାନେ ଗେରେ ଗେରେ ହେବେ, ହଁ ସବୁବେଳେ ମତେ ଫୋନ ମାଗୁଛ ଏ କରୁଛ ସେ କରୁଛ ଛୁଆ ଙ୍କୁ। ସେମିତି ହଉଛି ନା ନାଇଁ ଆମେ ତାଙ୍କୁ ତ ହଁ ସେମିତି ହିଁ ହୁଏ, ଫୋନ ଥରେ ଅଭ୍ୟାସ କରିବା ହିଁ ବହୁତ କଷ୍ଟ।
ହୁଁ ହୁଁ ହୁଁ। ଅ ତା ତାମାନେ ଆପଣଙ୍କ
ନାଇଁ ଅନଲାଇନ କ୍ଲାସ ଟା ଭଲ ମୁଁ ସେଟାକୁ ମନା କରୁନି। ପ୍ଲସ୍ ତାକୁ ଆମେ ବି ବାପା ମା ହିସାବରେ ଧ୍ୟାନ ଦେବା ଉଚିତ ଯେ, ଆମ ପିଲା ପାଠ ପଢୁଛି ନା ଆଉ କଣ କାମ କରୁଛି ଯେ ଆମେ ତାଙ୍କୁ ଫୋନ ଟେ ଦେଇଛେ, ପାଠ ପାଇଁ ସେ ପାଠରେ ଏକା ରହୁଛି ନା ଆଉ କଣ କାମରେ ବ୍ୟସ୍ତ ରହୁଛି, ସେଟା ବି ଆମେ ଧ୍ୟାନ ଦବା ଉଚିତ।
ତ ତାମାନେ ମତେ ଯାହା ଲାଗିଲା ହଁ ମାନେ ଆମେ ଯ ଯେତିକି ଆଲୋଚନା କଲେ ଏ ଭିତରେ ପ୍ରଥମ କଥା ହଉଛି ଯଦି ପାରି ବାପା ମା କମ ବ୍ୟବହାର କରନ୍ତୁ ମୋବାଇଲ ର ଯାଉ ଦ୍ଵାରା ପିଲା ବି କମ ବ୍ୟବହାର କରିବେ।
ବ୍ୟବହାର କରିପାରିବେ ହଁ ଫାଷ୍ଟ ପଏଣ୍ଟ ହଁ।
ଆଉ ଦୁଇ ନମ୍ବର କଥା ଆପଣ ଯେମିତି କହିଲେ ପୁରୁଣା ଯୁଗରେ ତା ପାରା ଦେଖେ ଜନ୍ମ ଦେଖେ ଏଇଭଳିଆ କରିବାକୁ ପଡୁଥିଲା ଏଇଠି ଏଇ ଟ୍ରାଡିସନ ବି ପୁଣି ଆରମ୍ଭ କଲେ ମଧ୍ୟ ଏଇଟା ଟିକେ ଲମ୍ବା ସମୟ ନେଇପାରେ।
ନୂଆ ଇଣ୍ଟ୍ରେଷ୍ଟିଙ୍ଗ ଯଦି କହିପାରିବା ଏଇଟା
ହଁ ସେଇ ଜିନିଷ ଆରମ୍ଭ ହେଲେ ଛୋଟ ହଁ।
ହୁଁ ଆଉ ଆଉ ଗୋଟେ କଥା ଆଉ ତିନି ନମ୍ବର କଥା ହୋଉଚି ଯେହେତୁଆ ମୁ ଜାଣିଚି ଗୋଟେ ପିଲାକୁ ମୋବାଇଲ ଚିଡ଼ଚିଡା ହେଇଯିବ ତ ତେଣୁକରି
ହଁ।
ଯୋ ଯୋ ଦ୍ୱାରା ସେ ମୋବାଇଲ ରୁ ଡାଇଭର୍ଟ ହେଇକି
ହଁ।
ଆଉ ଆଉ ଆପଣ ଯେମିତି କହିଲେ ଏ ଜିନିଷର ଦାୟିତ୍ଵ ମୁଁ ଆପଣ ଙ୍କୁ ଦେବା ଉଚିତ୍।
କଣ କହିଲେ?
ଏ ଏ କାମର ଦାୟିତ୍ୱ ବାପା
ମୋତେ ଟିକେ ଠିକ୍ ସେ ଶୁଭ ଯାଉନି ଅପଡାଉନ୍ ଅପଡାଉନ୍ ହୋଉଚି।
ଅସୁବିଧା ଟା ହୋଉଚି ମ୍ୟାଡ଼ାମ।
ହଁ
ଆର ଆପଣ ଯେମିତି କଇଲେ ଯେ ଆମେ ହିଁ ଭୁଲ କରୁଚୁ ବାପ ମା। ଏକ୍ସାକ୍ଟଲି ସେ ଦାୟିତ୍ୱ କୁ ପ୍ୟାରେଣ୍ଟସ ନେବା ଉଚିତ। ଯେ ସେମାନେ
ନେବା ଉଚିତ ହଁ ଭୁଲ କୋ
ଆଉ ତା ହଁ ଆଉ ଖାଲି ଆକୁ ସମସ୍ୟା ନ ଭାବିକି ଆର ଡାଇରେକ୍ଟ ସମାଧାନ କୁ ବାଟ କାଢିବାର ଅଛି ଖାଲି ଓରାଲି କଥାରେ କହିକି
କହିଦେଲେ ହବନି ହଁ।
ନାଇଁ ଏବେଠୁ ହିଁ କାମରେ ଲଗେଇବାର ଅଛି ନା ମୋବାଇଲ ରୁ ଟିକେ ଆଭୋଏଡ କରିବା ଖାଇଲା ବେଳେ ମୋବାଇଲ ଦେଖେଇବାନି ନିଜେ ବି ରାତି ରେ ମୋବାଇଲ ବନ୍ଦ କରିଦବା ଦଶଟା ନଅଟ ଦଶ
ପିଲାମାନେ ଶୋଇ ସାରିଲା ପରେ ନା ଘରେ ନଥିଲେ ଆମେ ସେଇ ଟାଇମରେ ବ୍ୟବହାର କରିପାରିବା ଯେହେତୁ ଆମେ ରିଚାର୍ଜ ଟଙ୍କା ଦେଇକି ଖାଲିଟାରେ ତ ସାରି ହଁ।
କାମ ଥାଉଚି ହଁ।
ଆଜ୍ଞା ଆଜ୍ଞା ଠିକ୍ ମ୍ୟାଡ଼ାମ ଠିକ୍ ଖୁବ୍ ଉଚ୍ଚ ଶିକ୍ଷା ମିଳିଲା ଆପଣଙ୍କଠାରୁ ଧନ୍ୟବାଦ ମ୍ୟାଡ଼ାମ।
ଆପଣଙ୍କୁ ଧନ୍ୟବାଦ।
ଧନ୍ୟବାଦ ମ୍ୟାଡ଼ାମ ଆଜ୍ଞା ଆଜ୍ଞା ଆଜ୍ଞା।
ଆଜ୍ଞା।
ଆଉ ରଖୁଚି ମ୍ୟାଡ଼ାମ।
ଆଜ୍ଞା।